ହ୍ୟାଲୋ।
ହ୍ୟାଲୋ।
ହଁ, କଣ କରୁଚ? କଣ କରୁଚ?
ଏଇ ରୋଷେଇ ହେଇ ଚାଲିଛି ଆଉ ତମରତ ରୋଷେଇ ସରିଯିବଣି।
ଆ ହଁ ମା କରୁଛି କଣ, ସରିନି ମା ବସେଇଛି କଣ ଆଉ।
ଅଁ ତ ତମ ଘ ବାପ ଘରେ ଅଛ ବା ତରେ ଅଛ ପା?
ହଁ ହଁ ନାଇଁ ମୋର ହେଇନି ବାହାଘର ହେଇନି।
ଓହୋ ତ ସେ ଝିଅଟା। ଏ ସିଲେଇ କରୁଚ ନାଁ ଏ ଅନୁଗୁଳର ଆ ସିଲେଇ ହଁ କାଲି ସ କାଳେ କଥା ହେଇଥିଲ ମୋ ସାଙ୍ଗରେ ଅଁ ହଁ ହଁ ଅଁ ହଁ।
ଆଉ କଣ ରୋଷେଇ କରୁଚ ତ
ଏଇ ରୋଷେଇ ଆଜି ଟିକେ ତ ରବିବାର ସାଧା।
ସାଧା ଖାଉ ନ ତମେ ଆଇଁଷ ଆଜି?
ତ ରବିବାରଟା ଖାଉନା ଆଉ।
ଆଉ ହ।
ରବିବାରେ ଖାଏନି ଆ। ଏ ସନ୍ତୁଳା ସନ୍ତୁଳା ଟିକେ ହବ ସନ୍ତୁଳା ହବ।
ଆଉ
ଆଉ ତମର କଣ ଆଜି ରୋଷେଇ ଇଏ ଚାଲଚି।
ମୁଁ ତ ସକାଳେ ଖାଇଥିଲି ପଖାଳ ଖାଇଥିଲି ଏବେ ଟିକେ ଆଗରୁ। ପଖାଳ ସଜନା ଶା ଗ ଆଉ ପୋଡ଼ା ପୋଡ଼ି ଆଉ ଆମ୍ବ ମି
ଦେଇ ଦୋଉନ ଟିଏ ସନ୍ତୁଳା।
ଆଉ ତରକାରୀ କରିଥିଲା ଯେ ପଖାଳର ମୁଁ ତରକାରୀ କହିଲି ଖାଇବିନି ପରେ ଖାଇବି।
ଏଁ ହଁ।
ଆଉ ତମେ କଣ ଖାଇଲଣି ସକାଳୁ?
ଏ ସକାଳୁ ଆଜି ଆଜି ଜଳଖିଆ ଦିହଟା ଟିକେ ଭଲ ଲାଗେନି ବୋଲି କରିନି।
ହ
ଏଇ ରୁଟି ପୁ ହଁ ଥଣ୍ଡା ଭଏସ୍ ରୁ ଜାଣିପାରୁଥୁବେ।
ହଁ ତଣ୍ଟିଟା ବସି ଯାଇ
ବସିଚି ଏ ଥଣ୍ଡାରେ ଗାଁକୁ ଯୋଉ ଗଲୁ ଏପଟ ସେପଟ ହେଇକି ପାଣି ସବୁ ଥଣ୍ଡା ହେଇ ଯାଇଚି ଟିକେ ଆଉ।
ତମ ଆଡ଼େ କେମତି ପାଗ କେମତି ଅଛି ଖରା କି ମେଘୁଆ?
ପାଗ ହେଇଗଲାଣି ଏବେ ଖରା ଏ ମେଘୁଆ ମେଘୁଆ ଟିକେ ହଉଚି।
ମେଘୁଆ ମେଘୁଆ ଆମ ଆଡ଼େ ବି ତ ସେମତି ଅଛି। ହଁ ଆମ ଆଡ଼େ ବି ସେମତି ଅଛି।
ହଁ ପା ପରିବର୍ତ୍ତନ ହେଇଗଲାଣି ଯୋଉ ଭଳିଆ ଗରମ ହଉ ଥୁଲା ଆସ୍ତେ ଆସ୍ତେ କମିିଲାଣି ଆଉ।
ହଁ ସେଇଟା ଟିକେ କମି ଯାଇଛି ମେଘଡ଼ା ତମ ଆଡ଼େ ମେ ଘ ହେଇନି କି କାଲି?
ମେଘ କାଲି ଆଉ ହେଇନି ପ ଇବେ ହେଇଥିଲା ଆଉ ଅଁ କାଲି ଆଉ ମେଘ ହେଇନି।
ଆମ ଆଡ଼େ ବି ସେମତି କୋଉ ଦିନ ଟିକେ ହେଇଥିଲା। ଟିକେ କଣ ବୋହୁତ ଜୋରରେ ହେଇଥିଲା ପୋଦେ।
ହଁ ଏଥର ବର୍ଷା ହେଲାଣି ତ ମଉସୁମୀ ଆସିଲାଣି ଆଉ
ହଁ ଜୁନ ମାସ ସରିବ ଆଉ।
ହଁ ଏବେ ଉଁ ହଁ ଆ ମର ଘରେ ଏଠି ଆମେ ସ୍ୱାମୀ ସ୍ତ୍ରୀ ଝିଅ ଉ। ଏଇଠି ଆମର କେନ୍ଦ୍ରାପଡ଼ା ଘର ସେଠି ଅଛନ୍ତି ଶାଶୁ ଶଶୁର ଯା ଦେଢ଼ଶୁର।
ଅହୋ ତମେ ବାହାରେ ରହୁଚ କି?
ଭୁବନେଶ୍ୱରରେ।
ଅହୋ ହଁ ହଁ ସେଇଠି ଚାକିରି ବୋଲି ସେଇଠି ରହୁଚ।
ହଁ ଆଉ ରୋଷେଇ ତ ମାଙ୍କୁ ରୋଷେଇ ରାଷେଇ ଆସେ ସାହାଯ୍ୟ କର। ନା ନାଇଁ।
ଆ ମୁଁ ତ ସେମିତି କରେନି ବେଶୀ। ମୋର ରହିଯାଉଛି ନା ସିଲେଇ ମୋର ରହିଯାଉଛି। ତ ସେଇଥିରେ ମୋର ଟାଇ ହନି।
ଓ ହୋ।
ଯଦି କେତେବେଳେ ସେମିତି ଇଚ୍ଛା ହେଲା ତ ମଝିରେ ମଝିରେ ଟିକେ କରିଦିଏ ଆଉ।
ହ ହଁ ଆଠ ପଢିଛ କମ ପଢିଛ।
ହଁ ମୋର ପ୍ଲସ୍ ଥ୍ରୀ ସରିଲାଣି ପ୍ଲସ୍ ଥ୍ରୀ ସରିଲାଣି। ଏବେ ଯାହା ଗମେଣ୍ଟରୁୁ ବାହାରୁଛି ସେ ସେଥିପାଇଁ ପକାପୁକି କରୁଛି।
ପିଲା।
ଅ ସାଇନ୍ସ ଥିଲା ଆମର।
ସାଇନ୍ସ ଅ ହ।
ହଁ।
ଅନର୍ସ କଣ ରଖିଥିଲ?
ବଟାନି।
ଓହୋ ଭତି ଆମ।
ହୁଁ ବଟାନି।
ପଢୁଥିଲ କଣ କୋଉଠି ଅନୁଗୁଳ କଲେଜ ନା କ
ନାଇଁ ନାଇଁ ମୁଁ ଏଇ ଇ ଢେଙ୍କାନାଳରୁ ଆଡ ଗୋଟ ଗାଁ ହିନ୍ଦୋଳ ସେଇ ଗାଁ ରେ।
ହଁ ହିନ୍ଦୋଳ ତ ମୁଁ ଜାଣିଛି।
ହଁ ହଁ ସେଇ କଲେଜ୍ ରେ।
ହିନ୍ଦୋଳରେ ଆମର ଅଛନ୍ତି ରିଲେଟିଭ ଯେତେ।
ଓହୋ ଅଛନ୍ତି ସିଆଡେ।
ହଁ। ହିନ୍ଦୋଳ କଲେଜରେ ପଢିଥିଲ ନାଇଁ।
ହଁ ହଁ ହଁ ସେୟା।
ହୁଁ।
ଆଉ କଣ କୁହ ସକାଳୁ କଣ ଖାଇଛ କହିଲ?
ହେଁ ଯୋଉଁ ଖାଇଚିନ୍ତି ଗୋଟେ ରୁଟି ଥିଲା ବାସି ରୁଟି। ବାସି ରୁଟି ଟିକେ କଫି। ଆଉ ଝିଅର ଟିକେ ଜର ହେଇଥିଲା ଯେ ତା ପାଇଁ ଟିକେ ପାଳୁଅ କରିଦେଇଥିଲି।
ଝିଅ କେତେ ବର୍ଷର ହେଇଗଲାଣି?
ଝିଅ ନ ବର୍ଷ।
ଆଚ୍ଛା। ଛୋଟ ତାହାଲେ ଏବେ ଆଉ।
ହଁ ନ ବର୍ଷର ଛୁଆ ଆଉ। ତୃତୀୟ ଶ୍ରେଣୀରେ ପାଠ ପଢୁଛି। ହଁ। ତୃତୀୟ କ୍ଲାସ ହେଲାଣି ଆଉ।
ହୁଁ ।
ଆଉ ରଜରେ କୁଆଡେ ବୁଲାବୁଲି କରି ଯାଇଥିଲ?
ରଜରେ ଗାଁକୁ ଯାଇଥିଲୁ।
ହୁଁ ହୁଁ କୋଉ ଗାଁ କି?
ଆମ ଗାଁ ଏପଟେ ନୟାଗଡ। ହୁଁ ରଣପୁରୁ ବ୍ଳକ।
ଆଉ ତମେ ରଜରେ କୁଆଡେ ଯାଇଥିଲ କି ଝିଅପିଲା ମାନେ ତ ରଜ ଭଲ ଆଉ।
ହଁ ଝିଅପିଲା ବେଳେ ରଜ ଆଉ
ଆଉ ଆମର ରଜ କଣ ଆମେ ତ ଯୁଆଡେ ଗଲେ କାମ କରିବୁ ଆମର ଆଉ ରଜ
ହଁ ସେଇ ତ ଅହଁ ଘରେ ଥିବାବେଳେ ରଜ ହଁ ହଁ। ତାପରେ ଆଉ ନାଇଁ।
ନା। ଆ ତାପରେ ଆଉ କଣ ଝିଅମାନେ ବାହା ହେଇଗଲେ ଆଉ ଆମ ଉପରେ ଆମ-ଡିପେଣ୍ଡ୍ କରିବେ ସମସ୍ତେ ଆମେ ଆଉ
ଆଉ କଣ ରଜ ପାଳନ
ହଁ ଯେତେ ମୋଉଜ ମଜଲିସି ଖୁସି କରିବା କଥା ଝିଅ ବୋଳେ କରଦିଅ।
ହୁଁ। ଆମର ତ ସେଇ ଝିଅ ଟାଇମରେ ହିଁ ମଜାମସ୍ତି କରଛୁ ଆଉ ସରଲା ତାପରେ
ହଁ। ତମ ସାଙ୍ଗସାଥି ଥିବେ ଗାଁରେ?
ହଁ ସବୁ ଯାଇଥିଲୁ ଆମ ଏଠି ହୋଉଚି ନା ଯା ତ୍ରା ଭଳି ରଜକୁ ତ ଯାଇଥିଲୁ ଯାତ୍ରା ପଡିଆକୁ। ଅଁ ବେଶୀ ବଡ ନୁହଁ ମା ଗାଁ ଲୋକ ଖାଲି ଆସନ୍ତି ବାହାରୁ ସେମତି ନାଇଁ ଆମ ଗାଁରେ ଛୋ ଇଏ ହୋଉଚି କିନ୍ତୁ ଦୋଳି ଫୋଳି ସବୁ ପଡିଚି ଆ ଖାଇବା ପାଇଁ ଖାଇ ବା ଆଇସକ୍ରିମ୍ ଗୁଡା ସେଇଗୁଡା ପଡିକି ଆଉ ଯେମିତି ହୁଏ ପ୍ରତିଯୋଗିତା ହୁଏ ଗୀ ଗୀତ, ନାଚ ଆଉ ମ୍ୟୁଜିକ୍ ଚେୟାର୍ ସେଇଗୁଡା ହୋଉଥୁଲା ସବୁ। ସେମତି ହେଇକି ଛୋଟୋ ଇଏରେ ଭଳିଆ ବଡ ହୋଉଥୁଲା ମୋ ମାମୁଘର ଗାଁ ପାଖରେ ତ ସେଇଠିକି ଯାଏ।
ଓହୋ ଢେଙ୍କାନାଳ।
ହଁ ସଂକ୍ରାନ୍ତି ଦିନ ସିଆଡେ ଯାଇଥିଲୁ ଯେ ଦେଖିକି ବୁଲିକି ମାମୁଘର ବୁଲିକି ଆ ଆସିଲୁ ଆଉ ସବୁ ଆସିଥିଲେ ମାଉସୀମାନେ ତ।
ଓ ହୋ ହୋ।
ସେଦିନ ଟିକେ ପାଗ ଭଲ ଥିଲା ନା ତ ଯାଇ
ହଁ ମୁଁ ବି ଏଇ ଗାଁରେ ଯୋଉ ହୋଉଚି ଖେ-ଖେଳ ସେଥିରେ ଭାଗ ନୋଉଚ ନା ନାଇଁ?
ହୁଁ।
ଭାଗ ନିଅ?
ଅଁ ଆମେ ତ ସେମତି ନେଇନଥିଲୁ ସେଟା ବେଶୀ ହେ ସ୍ତ୍ରୀ ଲୋକମା ମାନଙ୍କ ପାଇଁ ଏ ଯୋଉ ମ୍ୟୁଜିକ୍ ଚେୟାର୍ ହୁଏ। ଆଉ ଛୋଟ ପିଲାଙ୍କର ଗୀତ ନାଚଟା ଛୋଟ ପିଲାଙ୍କର। ଆମେ ଯାଉ ଖାଲି ବୁଲିକି ମଜାମସ୍ତି କରିକି ଆସୁ।
ଆ ଏଇ ମ୍ୟୁଜିକ୍ ଚେୟାର୍ ହରିକା-ରେ ଭାଗ ନେଉନ?
ନାଇଁ ସେଟା ଖାଲି ସ୍ତ୍ରୀ ଲୋକମାନେ ସେଇଟା।
ଅ ହୋ ହୋ ହୋ ଝିଅମାନଙ୍କର ବି ନୁହଁ?
କଣ କହିଲ?
ସେଇଟା ସ୍ତ୍ରୀଲୋକ ଝିଅମାନେ ସେଥିରେ ଭାଗ ନିଅନ୍ତିନି?
ଅ ଝିଅମାନେ ତ ବେଶୀ ନିଅନ୍ତିନି, ବେଶୀ ସ୍ତ୍ରୀଲୋକ ମାନେ ନିଅନ୍ତି ଝିଅମାନେ ଯୋଉ ନାଚ ଗୀ ତ ହୋଉଥୁଲା ସେଇଥିରେ କରନ୍ତି ଯାହା। ଯେ ଆମେ ସେମତି
ଖେଳଟା ଲେ-ମନେ ମନେ କରିହବକି?
ହଁ ହୋଉଥୁଲା ଯେ ଦିଆହୋଉଥୁଲା ପ୍ରାଇଜ୍ ଦିଆହୋଉଥୁଲା ଯୋଉ ସେଥିରେ ଥିଲା ଫ୍ରିଜ୍ ଦିଆହୋଉଥୁଲା କୁଲର୍ ଦିଆହୋଉଥୁ ଲା ଆଉ ଗ୍ରାଇଣ୍ଡର୍ ଦିଆହୋଉଥୁଲା ହଁ ମ୍ୟୁଜିକ୍ ଚେୟାରରେ ଯିଏ ହବ ସ୍ତ୍ରୀ ଲୋକମାନେ ଯୋଉମାନେ ହେ ଫାଷ୍ଟ୍ ଯିଏ ହବ ତାକୁ ଫ୍ରିଜ୍। କଣ କହିଲ?
ଫାଷ୍ଟ୍ ପ୍ରାଇଜ୍ କଣ ଥିଲା?
ଫାଷ୍ଟ୍ ଥିଲା ଫ୍ରିଜ। ତାପରେ, ତାପରେ ଥିଲା ହଁ ତାପରେ ଥିଲା କୁଲର୍। ଆଉ ଲାଷ୍ଟ୍ ଯିଏ ଥାର୍ଡ ହବ ତାକୁ ଗ୍ରାଇ
ସେଇଟା ଭଲ ହୁଏ।
ଫ୍ରିଜ୍ କଁ ଯିଏ ଜିତିଲେ, ତମ ଘର ପାଖାପାଖି ନା କୋଉଠାର?
ଆ ନାଇଁ ସେଇ ପଠଣା ଆଡୁ ମାନେ ଆମ ଘରଠୁ ଟିକେ ଦୂର।
ଅନ୍ୟ ଗାଁ ଲୋକ ବି ଆସିକି ଭାଗ ନେଇ
ହଁ ଅନ୍ୟ ଗାଁ ର ବି ନିଅନ୍ତି।
ହଁ।
ଯିଏ ନେଲା ଯିଏ ଆସିକି ଦେଖିଲା, ଯିଏ ହଁ ଯିଏ ନେଲା ଭାଗ। ସେଇକଥା। ହୁଁ। ଭଲ ହଉଚି ଆଗରୁ ହଉନଥିଲା, ଏବେ ଏଇ ତିନି ଚାରି ବର୍ଷ ହେଲା ଆମ ଗାଁରେ ଆଗରୁ ହୋଉନଥ୍ ଆଗରୁ ଯାତ୍ରା ଭଳି ହୁଏନି, ଆଗରୁ ଖାଲି ଦୋଳି ହେର୍କା ପଡେ ଯାହା ଦୋଳି ଯିଏ ଖେଳେ, ଏବେ ଟିକେ ଭଲ ସେ କରୁଛନ୍ତି। ସବୁ ଦୋକାନ ହେରିକା ପଡ଼ୁଚି ଉମ୍ ଖାଇବା ଦୋକାନ ୟା ଆଉ ଦୋଳି ଫୋଳି ପଡିକି, ଏମିତି ଭଲ ସେ କରୁଛନ୍ତି ଏଥର।
ହଁ ହଁ ହଁ। ଆମର ନାଁ ସେମିତି କିଛି ହଉନି ଖାଲି ପିଠା ପଣା ଯାହା ଘରେ ହଉଚି ଖାଇପିଇ କି ବସ୍। ଖାଇବା ପାଇଁ କିଛି ନାଇଁ। ତମର ତ ରଜଟା ବଢିଆ ବନଉଚ ତାହେଲେ।
ହଁ ଆମ ଏଇଠି ଭଲ ହଉଚି। ଏବେ ଭଲ କରୁଚନ୍ତି ସେ।
ହଁ।
ଆଉ।
ଏଇ ପିଠାପଣା ଖାଇକି ଖାଲି ରହିବା କଥା। ତାପରେ ଯୋଉଭଳିଆ ଗରମ ହଉଚି। ଆଉ ଜାଣିଥିବ ଆଉ କଣ ହ ରେ କରିବ ରଜକୁ ତ ଠିକି ସବୁବେଳେ ଗରମ ହଉଚି ଆଉ। କରାହଉଚି। ରଜ ପାଗ ଆଉ କଣ ଆଗ ଭଳିଆ ଆଉ ହଉଚି।
ହଁ ଆମ ଏଠି ବି ସେମତି ହଉଥିଲା। କିନ୍ତୁ ବର୍ଷା ଯୋଉ ହେଇଗଲା ଟିକେ ଥଣ୍ଡା ଲାଗିଲା। ତାପରେ ହେଲେ ବି ଗୁଳୁ ଗୁଳିଟା ବନ୍ଦ
ହଉ ହଉ ରହୁଚି ଆଉ କେବେ ପରେ କଥା ହବା। ହ